ହଁ।
ପୁରି କେତେ ଥର ଯାଇଚ?
ବୋହୁତ ଥର।
ଯେତେ ଗଲେ ବି ମନ ଭରେନା ନାଁ।
ମନ ଭରେନି ଭୁବନେଶ୍ଵରରୁ ପୁରି ତ ଅଳ୍ପ ବାଟ ଆଉ। ଯେତେବେଳେ ଇଚ୍ଛା କରୁ ପଳଉ ହୁଁ।
ଆଉ ପାରଦ୍ଵୀପ
ନାଁ ପାରାଦ୍ୱୀପ ଯାଇନି ମୁଁ।
ଯାଇନ?
ନାଁ।
ପାରାଦ୍ଵୀପ ଯିବ ନା ସତରେ ଭଲ ମାନେ ବୋହୁତ ଭଲ ମାନେ ଏତେ ବି ନୁହ ଫାଷ୍ଟ ଟାଇମ୍ ଯିବ ମୁଁ କହିଲି ମାନେ ମାଛ, ଶୁଖୁଆ ସ୍ମଲ ମାନେ ବାସ୍ନା ହବ ହେଲା। ଯୋଉଟା କି ଟିକେ ମାନେ ଚିଡ ଚିଡ ଲାଗିବ ହେଲା ମାନେ ଏତେ ଇଏ କିନ୍ତୁ ତାପରେ ସବୁ ଦେଖିବ ବୋ
ଭଲ ଲାଗେନା
ହଁ ସିଏ ପୁରା ଯେମିତି ଲାଗେ ପୁରା ନେ-ନେଚର ପୁରା ଯେମିତି ପାଖରେ। ଦେତ ଇଏ କରିଦେବି ଆଉ। ହଁ କୋରାପୁଟ ଭଲଲାଗେ ଦାରିଙ୍ଗ ବାଡି ଶୁଣିଚ?
ହଁ ଦାରିଙ୍ଗ ବାଡି ଶୁ
ସିଏ ବି ଗୋଟେ ପୁରା ବଢିଆ ଜାଗାଟେ ଯଦି ମାନେ ଦ୍ଵିତୀୟ କା ଶ୍ମୀର ଯୋଉ ସେୟା ନୁହେଁ କି ଦାରିଙ୍ଗବାଡି ପାଖରେ।
ଛୋଟ କାଶ୍ମୀର।
ଛୋଟ କାଶ୍ମୀର ମିିନି କାଶ୍ମିର ହଁ ସେଠି ବି ସିଏ ବି ଭଲ ଲାଗେ।
ଆଉ ତମକୁ କଣ ମେକଅପ୍ ନବା ପାଇଁ ଭଲ ଲାଗେ ନା?
ହଁ ମେକ‌ଅପ୍ ଭଲ ଲାଗେ ମାନେ ଯଦି ମାନେ ମାରେଜ୍ ହେଲା କିଛି ଫଙ୍କସନ୍ ଫ ଙ୍କସନ୍ ହେଲା ସେମିତି ଆମର ଧର କର କିଛି ମନ ଭଲ ଲାଗୁନି। ସେମିତି ସେମିତି ଟାଇମରେ କଲେ। ସବୁବେଳେ ଭଲ ଲାଗେନି ମେକ‌ଅପ୍ ପଢା ପଢି ଇଏରେ କଣ ମେକଅପ୍ ହୋବୁ କଲେଜ ଜିବୁ ଅପ୍ ଉଁ ମାନେ ଯଦି ଗୋଟେ ଓଭର ଟାଇପ୍ ଭଲ ହେଇନି। ଯେତିକି ଦରକାର ସେତିକି। ତମକୁ?
ନାଁ ମତେ ଜମାଃ ମାନେ ମୁଁ ଜମା କେବେ ନିଏ ହିଁ ନାଇ। ମାନେ ଏଇ
କି ନିଏନି। ମାନେ ମାନେ ଟିକେ ଟିକେ ଏମତି ହେଲେ ମ୍ୟାରେଜ ଫ୍ୟାରେଜ ହେଲେ ହଁ ହଁ। ହଁ ହଁ ଅ ମାନେ ଅଧିକ ତ ମ୍ୟାରେଜ ପାର୍ଟିରେ।
ହଁ ମ୍ୟାରେଜ ପାର୍ଟିରେ ଟିକିଏ ଭଲ
ହଁ କି ଲେହେଙ୍ଗା ଫେହେଙ୍ଗା ପିନ୍ଧିକି ଟିକିଏ ଇଏ
ହଁ ଲେହଙ୍ଗା ଭଲ ଲାଗେ ତମକୁ?
ଅଛି ମୋର ଦିଇଟା ସେଇ ଆଉ କିଣୁନାହାନ୍ତି କାହାର ନା କଣ ହବ ମାନେ ଖାଲି ସେଇ କିଛି ଫଙ୍କସନ୍ ହେଲେ ସେତିକି ବାସ୍।
ସେଇ ଯୋଉ ଘଣ୍ଟାଟେ ପାଇଁ ପିନ୍ଧିବୁ ବାସ୍।
ହଁ ଫଙ୍କସନ ମାନେ ବି କଣ କହିଲ ଖାଲି ସେଇ ଯୋଉ ମାରେଜ ନହେଲେ କାହାର ଏଗେଜମେଣ୍ଟ କି କାହାର ଇଏ ହେଲା
ହଁ ତମକୁ କୋଉ ଡ୍ରେସ୍ ସବୁଠୁ ଭଲ ଲାଗେ।
ଜିନ୍ସ ବି ପିନ୍ଧେ। ଆଉ ତାପରେ ମତେ କୁର୍ତ୍ତୀ ଅଧିକ ଭଲ ଲାଗେ ମାନେ ପ୍ୟାଣ୍ଟ ଆଉ କୁର୍ତ୍ତୀ। ମତେ ଫର୍ମାଲ ଲାଗେ ଆଉ ହଁ। ସେଇଟା ପିନ୍ଧିବାକୁ ଭଲ ଲାଗେ ଯୋଉଠି ବି ହେଲା ମନ୍ଦିର ବି ଯାଇପାରିବ ଇଣ୍ଟରଭ୍ୟୁ ଦବାକୁ ଯାଇପାର।
ଯୋଉଠିକି ଯିବୁ ସେଇଟା ମାନେ ସେ ଯୋଉ ଡ୍ରେସିଂ ସେନ୍ସ ଟା ପୁର ଭଲ। ମତେ ଲାଗେ ମାନେ ସେଟା ସବୁ ଆଡକୁ ପାଇବ ସି ସ୍କୁଲଟା ହିଁ ମୋତେ ଅଧିକ ଭଲ ଲାଗେ।
ହଁ।
ଆଉ ଏଇ ଯୋଉ ମେକଅପ୍ ଠାରୁ ବି ସିମ୍ପଲ ଟା ହିଁ ଭଲ ଲାଗେ।
ହଁ ମେକଅପ୍ କଲେ ବେଶୀ ମୁହଁ ଖରାପ ହବ।
ହଁ ମୁଁ ହଁଟା ପୁରା ଫ୍ରେସ ଥିବୁ ସେଏ ଆହୁରି ଖରାପ ହେ ଆହୁରି ସବୁ ଘରୋଇ ଜିନିଷ ସବୁ ଘୋରଇ ଜିନିଷ ସବୁ ୟୁଜ କରିବା ଟା ଆହୁରି ଭଲ ମୋ ମତରେ। ହାଳଦି ହେଲା ମହୁ ହେଲା। ଏଗୁଡା ବି ଯଦି ଟିକେ ଟିକେ କ ଇଏ ହଉଛି ଛୋ ଛୋ ମୋଟ ମୋଟ ତ ଲଗେଇଦେଲେ ଭଲ କି ବରଫ ଫରଫ ରୁ ଟିକେ। ଘରୋଇ ଜିନିଷ ସବୁ ଭଲ ଲାଗେ ଆଉ।
ବରଫ ଲଗେଇଲେ ମୁହଁ ନାଲି ପଡିଯିବ।
ମର ଟିକେ ନାଲି ପଡିଯାଏ କିନ୍ତୁ ମଝିରେ ଦେଖିନ ସବୁ ହିନ୍ଦୀ
ହଁ ବରଫ ଟା ଭଲ କିନ୍ତୁ ଏ ଟିକେ ନାଲି ପଡିଯାଏ ଆଉ।
ତାକୁ ବି ମାନେ ଖ ଥଣ୍ଡା ଦିନରେ ବି ଲଗେଇବା ଭଲ ନୁହଁ ମୁଁ ଏବେ ଖୁଲିବ ଆଉରି। ଖରା ଦିନରେ ଯଦି ଟିକେ ଟିକେଇ ସିଏ ନୁହେଁ ଏତେ ବି ୟୁଜ୍ କରୀବାର।
କଣ କରିବା ଆଉ ଝିଅ ପିଲା ତ କରିବାକୁ ପଡିବ।
ମାନେ ଯୋଉୋଟା କହନ୍ତିନି ଝିଅ ପିଲାଙ୍କର ସଜ ଲାଜ ହଉଛି ସୌନ୍ଦର୍ଯ୍ୟନା କଣ।
ସେଇଆ ଆଉ ସେଇଟା ବି ନ କରିବ ଆଉ କଣ ଲାଭ।
ଙ୍କର ର ଅଳକାର। ଯେତେ ଦିଅ ଗୋଟେ ଗୋଟେ ମତେ ଏତେ ଭଲ ଲାଗେନି ଜୁଲେରି ଫୋଲ ରି ଲଗେଇବାକୁ। ପିଏଫ ପଇସା। କିଏ ତ ପ୍ରାୟ ମୁଁ ଦେଖିଛି ସମସ୍ତେ ଲଗେଇବାକୁ ଭାରି ପସନ୍ଦ କରନ୍ତି।
ହଁ ଝିଅ ପିଲାମାନେ ଅଧେ ଅଛନ୍ତି ତାଙ୍କୁ ଲଗେଇବାକୁ ପସନ୍ଦ କରେ ଆଉ ମଧେ ଜଣ ପୁରା ଚିରା ଫିରା ଜିନ୍ସ ଯୋଉ ପିନ୍ଧନ୍ତି।
ପୁରା ମଡ଼ନ।
ଆଉ ମଡ଼ନ।
ନା ମୁଁ ଏତେ ମଡର୍ଣ ମାନେ ଚିରା ଫିରା ପିନ୍ଧିନି କିନ୍ତୁ ପିଧେ ନର୍ମାଲ ପିନ୍ଧେ।
ହୁଁ ଆଉ ସେ ଯୁଗ ଅଛି ନା।
ହଁ ଏତେ ଚିଆ ପିନ୍ଧିକି ବୁଲିବୁ ଆଉ ଗୋଟେ କଥା କୁ ସେଟା ଜାଗା ହେଇକି ଯିବ ସେଠି ଗୋଟେ ପିନ୍ଧିବା ଭଲ ଲାଗିବ।
ହଁ।
ସବୁ ଜିନିଷର ସବୁର ଗୋଟେ
ତମେ ସାଙ୍ଗ ପିଲା ମାନେ ବୁଲିବାକୁ ଯାଉ ନା।
ହଁ ଆମ ବୁଲିବାକୁ ଯାଉ, ମୁଁ ତ ଭୁବନେଶ୍ୱରରେ ଥିଲା ବେଳେ ବହୁତ ଜାଗା ସବୁ। ମାନେ ଅଧିକ ମୋତେ ଇସ୍କନ ଯିବାକୁ ଭଲ ଲାଗେ।
ଓହୋ, ନୟାପଲ୍ଲୀ ରେ ରହୁଥିଲ ବୋଧେ?
ନାଇଁ ନୟାପଲ୍ଲୀରେ ରହୁନଥିଲି, ତା ପାଖାପାଖି ରହୁଥିଲି।
ହଁ।
ମୋତେ ଯୋଉଠି ବି ଭୁବନେଶ୍ବର ରେ ଯୋଉଠି ବି ରହେ ମୋତେ ଇସ୍କନ ଯିବାକୁ ବହୁତ ଭଲ ମୁଁ ଜାଣିନି କଣ ପାଇଁ? ମୁଁ ତା ପୁଣି ଇ- ସନ୍ଧ୍ୟା ଟାଇମ୍ ରେ। ସନ୍ଧ୍ୟା ଟାଇମ୍ ରେ ମୁଁ ଇସ୍, କାଲି ଯାଇଥିଲି ମୁଁ। ସିଏ ଯୋଉ ଫାଷ୍ଟ ଶଙ୍ଖ ଫୁଙ୍କିବେ ତାପରେ ତାଙ୍କୁ ଇଏ କରିବେ ହେଲା, ସତରେ ମୋତେ କାଇଁ ଲାଗେ ର-ମୋତେ ସବୁ ଆଉ ଗୋଟେ କଥା କଣ କହିଲ ଯୋଉଠି ସବୁ ଦେଖିବ ଧଳା ଧଳା ହ୍ୱାଇଟ୍ ହ୍ୱାଇଟ୍ ଯୋଉ ମନ୍ଦିର ସବୁ ନ ମୋତେ ଲାଗେ ସିଏ ଅଧିକ ପିସ୍ ଫୁଲ୍।
ସେମିତି କିଛି ନାହିଁ, ଧଉଳିଗିରି ଯାଇଛ ନା?
ହଁ ଧଉଳଗିରି ଯାଇଛି। ଖଣ୍ଡଗିରି ଯାଇଚି, ଧଉଡଳିଗିରି ଯାଇଛି, ରାମ ମନ୍ଦିର ବି ବହୁତ ଥର ଯାଇଛି। ଆଉ ଲିଙ୍ଗରାଜ ବି ଦି ତିନି ଯାଇ
ବୋଟ୍ନିକାଲ ଗାର୍ଡେନ୍ ନନ୍
ହଁ ଯାଇଚି କିନ୍ତୁ ହଁ ସିଏ ସବୁ ଯାଇଚି ଦି ତିନିଥର ଲେଖା ହେଲା। ଛୁଟବେଳେ ବି ସେଇଟିିକି ନିଅନ୍ତିନି କି?
ହଁ।
ଛୋଟ ଛୋଟ ଛୁଆ ଆସଥିବେ ସବୁ ବାଘ ଭାଲୁ ଦେଖିବେ ବୋଲି। କିନ୍ତୁ ଏବେ ନା ମାନେ ସେଠି ଏବେ ସେଠି କଣ କହିଲ ମାନେ ଖାଇବାକୁ ଦଉନାହାନ୍ତି ବୋଧେ ତାଙ୍କୁ। ସେୟା ନା?
ଆଚ୍ଛା।
ମରି ମାରି ଗଲେ, ତୋମେ ଯାଇନ କି?
ହଁ, ମୁଁ ଯାଇଚି, ମୁଁ ଯାଇଚି। କିନ୍ତୁ ଏଇ ମୁଁ ଯେତେବେଳେ ବି ଯାଉଚି ଖରା ଦିନେ ଯାଉଚି, ମୁଁ ପୁରା ହତାଶ୍ ଲାଗୁଚି ବୁଲି ବୁଲିକା।
ଏ ଏରିଆ ଟା ପୁରା ବହୁତ ବଡ ନୁହଁକି? ଯେତେ ବି ବୁଲ ତୋମେ ବି ସାରିପାରିବନି, ସାରି ହଁ ଏପଟେ ପକ୍ଷୀ ବିହାର ରହିଲାଣି, ସେପଟେ ତ ଇଏ ବିହାର ରହିଲାଣି।
ହଁ କିନ୍ତୁ ଭଲ ଲାଗେ ପକ୍ଷୀ ବିହାର ଯାଇକି ପକ୍ଷୀ ଗୁଡ଼ାକ ଦେଖିବାକୁ ବହୁତ ସୁନ୍ଦର ଲାଗେ।
ହୁଁ, ହଁ।
ବଢିଆ ଲାଗେ ଦେଖିବା ପାଇଁ।
ତୋମେ ସବୁ ବୁଲି ଦେଇଚ, ମୁଁ ଖାଲି ଗୁଟେ ଯେ ଇସପ୍ଲାନେଟ୍ ନୁହଁ ସେ ଯାଇନି, ଏସପେନ୍ସିଭ୍ ଜାଗା ଟା ନା।
କିଛି ସେମିତି କିଛି ନାହିଁ ମୁଁ ମୁଁ ସେଇଠିକି ପ୍ରାୟ ଉ, ମାସରେ ଥରେ ଖଣ୍ଡେ ଯାଏ।
ସତରେ?
ହଁ ସେଠି ଖାଇ ଖୁଆଇକି ଆସିବି, କିଣା କିିଣି କରିକି ଟିକେ ଆସେ। ହଁ ମୁଁ ସେଇଠୁ କହୁତୁ ମୁଁ ଏଇଠି ରହିଲା ପରେ ତ ବହୁତ ଯାଏ ସେଇଠିକି ମୋତେ ଭଲ ଲାଗେ। ମାନେ କଣ କହିଲ ହେଠି ଗୋଟେ ଛାତ ତଳେ ସବୁ ଥାଏ ନା। ଗେମ୍ ଜୋନ୍ ଥାଏ, ସେ ଖାଇବା ଥାଏ, ସେ କିଣା କିିଣିଥାଏ। ଉଁ ସେଇଠି ଟିକିେ ଟିକେ ବ୍ରାଣ୍ଡ ସବୁ ଏଇଆ ଆଉ।
ହଁ କିନ୍ତୁ ବହୁତ ମାନେ ହାଇ ରେ ରେଟ ଟିକେ ଅଧିକ। ଗୋଟେ ଜାଗାରେ ସବୁ ମିଳିଯାଏ ଇଜିଲି ଆଭେଲେବଲ୍।
ହଁ। ସେଇଭଳିଆ ତ କେତେ ମଅଲ ହେଲାଣି ଆଉ। ଡି ଏନ୍ ରେଙ୍ଗାଲିଆସ୍। ସେ ଗ୍ୟାଲେରିଆ କେତେ ହେଲାଣି ଆଉ।
ଏତେ ବି ଗଲେ କି କି ଏ
ଏବେ ତ ବହୁତ ଭିଡ ହଉଚି ସେଠି ରଜ ପାଇଁ ସବୁ ଲୋକ ଆସୁଚନ୍ତି ନା। କିଣାକିଣି କରିବା ପାଇଁ।
ହୁଁ। ହଁ ଏବେ ତ ଚାଲିଯିବୁ ସ ଏବେ ସବୁ ଜାଗା ପୁରା ଭିଡ ଭି ଥିବ। ଏବେ ଫଳ ଫଳ ଦୋକାନ ସବୁ ବି ରେଟ ହେଲା।
ସବୁ ରେଟ୍ ହଉଚି ଏନେ ବହୁତ ସାରା।
ହୁଁ।
ଏବେ ରଜ ବଜାର ନା ଯାହାହେଲେ ବି ରେଟ ରହିବ।
ଦିନି କହନ୍ତିନି କଣ ବଜାର ଗରମ।
ହୁଁ ହୁଁ ଏଇନା ବଜାର ଗରମ ହେଇଯାଇଚି।
ପୁରା ଗରମ ଆଉ। ସ ଖରା ଇଏଟାରେ ବି ଇଏ ବି ଆହୁରି ଗରମ। ବେଶି ଠୁ ଅଧିକ ଗରମ ସେଥିପାଇଁ ସେଥିପାଇଁ ଆମକୁ ଅଧିକ ଗରମ ହଉଚି ନାଇଁ।
ମୁଁ କହିଲି ତମର ଆମ
ହଁ ଅଛି। ଅଛି କିନ୍ତୁ ଘର ପାଖରେ ନୁହେଁ ମାନେ ବାଡିରେ ଯାଇକି ବିଲ ପାଖରେ।
ଅ ହଁ।
ଆଉ ଘର ପାଖରେ ଗୋଟେ ପିଜୁଳି ଗଛଟେ ଅଛି। ସେିଏ ପୁଣି ବାର ମାସୀ ପିଜୁଡି ମାନେ ସବୁ ଟାଇମ ରେ।
ବଢିଆ ବାରମାସ ପିଜୁଳି ଖାଇବ ଆଉ। ପିଜୁଳି ଚାଟ୍ ବନେଇକି ଖାଇଦବ। ହୁଁ ବଢିଆ ଲାଗିବ ଖାଇବା ପାଇଁ।
ହୁଁ ତମେ ଜିମ୍ ଯାଉଥିବ ମାନେ ତ ସବୁ ହେଲଦି ଜିନିଷ ଖାଉଥିବ।
ହଁ ହେଲ୍ଦି ଖାଉଚି। ଓଜନ ବଢି ଯାଉଚି ତାକୁ କମେଇବା ପାଇଁ କି ଯେତେ ଯାହା କଲେ କଣ ହବ? କମୁଚି ବଢୁଚି ଏମିତି ହେଇକି ରହୁଚି ଆଉ।
ମାଲି ଓ ହୋ। ମୋର ବି ଇଚ୍ଛା କିନ୍ତୁ ମୁ ଯାଇପାରୁନି। ସେମତି ଜାଗାରେ ରହି ରହିଲେ ସିନା ମାନେ ଯିବି।
ହଁ ତାପରେ ସେ ଗୋଟେ ମାନେ କଣ ପୁରା ମନ ପୁରା ଦରକାର ଯେ ମୁଁ ପତଳା ହେବି। ଯାହାବି କିଛି ହେଇଯାଉ ମୁ ପତଳା ହେବି।
ହୁଁ। ତ ସେଇ ମାନେ କଣ କହିଲ ଗୋଟେ ମୋଟିଭେସନ ଆଉ ଗୋଟେ ହେଲା କି ଦି ଟା ଅଲଗା ଟା। ଆଜି ମାନେ ମନେ ହେଇଯାଇଚି ହଁ ପୁରା ଇଏ କରି ସେଟା ଗୋଟେ ଇଏ। ଆଉ ଗୋଟେ ପୁରା ଡେଲି ରେଗୁଲାର ଯୋଉଗୁଡା
ହଁ ରେଗୁଲାରରେ ଯୋଉ ଜିନିଷ କରିବ ସେଇଟା ହଉଚି ଭଲ।
ହଁ ଯଉଟା ଅଭ୍ୟାସ ଯୋଉ।
ଅଭ୍ୟାସ କରିବାକୁ ପଡିବ।
ପଳିବ ଆଉ ଆଜି ଦିନ ଆଜି ପୁରା ଶୁଣିଲି କାହା ପାଖରୁ ପୁରା ଆଜି ପଳେଇବି। ତା ଦିଦିନୀକୁ ନାଇଁ।
ହଁ। ସେମିତି ହେଲେ କଣ ହବ ସବୁ ଜିନିଷ ସେମିତି ହଉଚି।
ମୁଁ ତ ପୁରା ବେଳେବେଳେ ଭାବେ ଆଜି ପୁରା ପଢିବି ଆଉ। ସବୁଦିନ ଏବେ ପଢିବି ଯିଏ ଯାହା କହିଲେ ଶୁଣିବିନି ପଢିବି, ମୁଁ ମତେ ବି କିଛି ପଇସା କମେଇ ଆର ଅଛି, ମୁଁ ବି ଟିକେ ସବୁଆଡେ ବୁଲିବି, କେତେ ଗୋଟେ ଘର ଲୋକଙ୍କୁ କହିବି ଦିଅ। ଏମିତି ଜଉନ ଭାବି ଦେଇଥିବି ସେଇଦିନ ପଢି ତା ଦି ଦିନ ପରେ ଆଉ ଶଇଲା ତା ଦି ଦିନ ପରେ ଏ ଘରେ ସେ ଘର। ରିଲସ ଦେଖିଦେ ଇଏ କରଦେ, ସିଏ କରଦେ।
ନା ମାନେ ଗୋଟେ ସାଙ୍ଗ ମାନଙ୍କ କୋଳାହଳରେ ରହିଲେ ସମସ୍ତେ ପ ଥିବେ, ପଢିବାକୁ ଇଛା ହବ ଏମତି।
ହଁ ଏବେ ଯୋଉ ଘରେ ରହୁଛି ସେଥିପାଇଁ ମତେ ଇଚ୍ଛା ହ ପଢିବି ତ ଆଉ, ପଢିବା ତ ଆଉ।
ଆଜି ପଢିବି ଏବେ ପଢିବି କାଲି ପଢିବି ଏମିତି, ଏ ଏତେ ହେଇକି ସମୟ ଗଡ଼ି ଯାଉଥିବ ଆଉ ସବୁ ଜିନିଷ ସେୟା। ଜୀବନରେ ଏଇ ସବୁ ଆସିବ ଯିବ।
ପୁରା କମନ୍ ନୁହ।
ହଁ, ଏଗୁଡା ସାଧାରଣ କଥା ସେମିତି କି କିଛି ୟାକୁ ଧରିଲେ ମଣିଷ ଆଉ କିଛି କରିପାରିବନି।
ଏମିତି ଯଦି ଧରିବୁ ଗୋଟେ ଜିନିଷ ଯାବୁଡିକି ସେ କଁ ହବ।
ନା, ଜମା ନୁହଁ, କେମିତି ହବ?
ସିଏ ବି ତ ଚାହିଁବ ନା ମତେ ବି ଛାଡ ଟିକେ ଫ୍ରିଡମ୍
ହଁ, ଏବେ ଝିଅ ମାନଙ୍କୁ ଫ୍ରିଡମ ଦରକାର। ସ୍ଵାଧୀନତା ତାଙ୍କର ଆ ନିହାତି ଆବଶ୍ୟକ।
ଟେରେ ମାନେ କିଏ ଏମିତି ନାଇଁ କହିଲ ମାନେ ସ୍ଵାଧୀନତା ନ ପାଇବାକୁ ଚାହୁଁଚି।
ସେଇଆ ବନ୍ଦୀ ହେଇକି ଲାଭ କଣ?
ଯିଏ ଦଶମ ବି ଫେଲ୍ ବି ହଉଛି, ସେ ତାର ଗୋଟେ ଟେଲରିଂ ମେସିନ୍ ରେ ପଇସା ରୋଜଗାର କରୁଚି।
ଆଉ ଟିକେ ଯିଏ
ଯିଏ ଯୋଉ ବାଟେ ହେଲେ ବି କରୁଚନ୍ତି, କିଛି ନା କିଛି।
କି ଇନ୍ କମ୍ କରୁଚୁ। ହଁ।
ଆଜିକାଲି କେହି କାହା ଉପରେ ଆଉ ମତେ ପଇସା ଦିଅ ଇଏ କର ସିଏ କର ଆଉ କେହି ରହୁନାଇଁ।
ହଁ ନିଜେ ନିଜ ଗୋଡରେ ନିଜେ ଠିଆ ହବା ପାଇଁ ସମସ୍ତେ ଚେଷ୍ଟା କରୁଚନ୍ତି। ତେଣୁ କରି କାହାର ହେଇପାରୁଚି ତ କାହାର ହେଇପାରୁନି ସେଟା ଅଲଗା କଥା। ଏବେ ବି କିଛି ଝିଅ ଥିବେ କିଛି ମାନେ ଗାଁରେ ବସିକି ରହୁ ଥିବେ, ଏବେ ବି କିଛି ନାହାନ୍ତି କି?
ଆମ ଆଡେ କିନ୍ତୁ ମୁଁ ଯେତିକି ଦେଖି କି ହେଲା ଯୋଉ ଛୋଟ ମୋଟ ମହଲ ଫଲ୍ ଯୋଉନୁହ। ସେଠି ରହି ଗଲେଣି କି, କିଏ କୋଉଠି ଅଧିକ ତ ଟେଲରିଙ୍ଗ୍ ନହେଲେ ଟିଉସନ୍ ଛୋଟ ଛୋଟ ପିଲାଙ୍କୁ। ଟିଉସନ୍ ଫିଉସନ୍ ହେଲା।
ଛୁଆଙ୍କୁ ପାଠ ପଢେଇବାକୁ ଭଲ ଲାଗେ ଯେ, ମାନେ ସେଟା ଗୋଟେ ଭଲ ଜିନିଷ, ହଁ କିନ୍ତୁ